ହାଲୋ।
ହଁ, କୁହନ୍ତୁ।
କଁ କରୁଥିଲ।
ଅ, ନା ଏବେ ଏଠି ତ ବସିଥିଲି। ଏବେ ତ ରଜ କୁଇନ ର ଅଡିସନ ଟା ଦେଖୁଥିଲି। ଏବେ ଜଷ୍ଟ ସରିଲା ତ ସିଏ ବସିଥିଲି ଆଉ। ରଜ କୁଇନ୍ ଅଡିସନ ତ ବଢିଆ ହଉଛି। ଜାଣିଥିବେ ଯେ ସବୁ ଆମର ଯୋଉ ସିରିଏଲରେ ଯୋଉମାନେ ଅଭିନୟ କରୁଛନ୍ତି ମାନେ ଯୋଡି। ଯୋଉ ହିରୋଇନ୍। ଜଜ ହିସାବରେ ବସୁଛନ୍ତି। ଆଉ ଆମର ଯିଏ ମହାଜଜେସ୍ ‌ସେ ହଉଛନ୍ତି ସେ ଯୋଉ ଆମର ହିରୋଇନ ଏଲିନା ଆଉ ପୁ ପିନ୍ଦର। ଆଉ ତାପରେ ତ ଦେଖୁଥିବେ ମାନେ ରଜକୁଇନ ଅଡିସନ୍ ଟା ବଢିଆ ହଉଛି ଆଗ ଯେତେବେଳେ ସେ ମାନେ। ପ୍ରି ଅଡିଶନ ରେ ପଚାରୁଛନ୍ତି ଆ ଯୋଉ ସବୁ ବେଶିକ କୋଶ୍ଚିନ୍ ଗୁରା ପଚାରୁଛନ୍ତି ଯେମିତି କି ପଣିଖିଆ ବିଷୟରେ ହଉ। ବା ରଜ ବିଷୟରେ କୋଉ ଗୀତ ବୋଲ ନାଚ କର ଏମିତି ଦୋଳିରେ ଝୁଲିବ। ତାପରେ ସବୁ ଦଉଛନ୍ତି ଯୋଉ କାମ ମାନେ। କାହାକୁ ପିଠା କରିବା ପାଇଁ ଇଏ ସଜ୍। ଜ ହଉଛନ୍ତି କିଏ ଦୋଳି ସଜାଡୁଛନ୍ତି। ଆଉ ତାପରେ ଶିଳରେ ବି ମାନେ ଯୋଉଟା ଆମର ବୁଡି ଗଲାଣି ଯୋଉଟା ଶିଳ ବହରେ ମସଲା ବ ଟା ତ ସେଟା ବି ସେଠି ସେମାନେ ତାଙ୍କୁ କରାଉଛନ୍ତି, ପୁଚି ଖେଳଉଛନ୍ତି। ଆଉ ଅଳତା କିଏ କେତେ ପ୍ରକାରର ମାନେ ଡି ଜାଇନ୍ ରେ ଲଗେଇ ପାରିବେ ସେଟା ବି ତାଙ୍କର ଗୋଟେ ପ୍ରତିଯୋଗିତା ହେଉଛି ଅଳତା ଲଗାଉଛନ୍ତି ଆଉ। ତମେ ଦେଖୁଛ ନା ନାହିଁ ରଜ କୁଇନ୍ ସିରିଏଲ ଅଡିଶନ ଟା।
ହଁ ରଜ କିଇନ୍ ଅଡ଼ିସନ ଦେଖୁଛୁ ମୁଁ ତ କଲ କରିଥିଲି ସେଇଥିପାଇଁ। ଏଇ ବା ଗ୍ରାଣ୍ଡ ଫିନାଲି ସୋ ଚାଲିଛି ପୁରା ଫ ପୁରା ଗଲାଣି ହାରି ପୁରା। ଫାଇନାଲକୁ। ଦେଖୁଥିବ। ଆଉ ପୁରା ଏ ଏ ଦେଖୁଥିବେ ଯୋଉ ସିରିଏଲ୍। ଯୋଉଠି ଏଁ ଯୋଉ ମାନେ କରୁଛନ୍ତି। ତାଙ୍କ ଭିତରୁ ଏଇ ଯୋଉ ସ ଯୋଉ ସମ୍ଭବ ଆଉ ବଂଶୁ ତାଙ୍କ ଟିମ ଟା। ତାଙ୍କ ଟିମ୍ ରେ ଯୋଉ ଅଙ୍କିତା ବୋଲି ଗୋଟେ ଝିଅଟେ। ଆ ସିଏ ମାନେ ବହୁତ ବଢ଼ିଆ ଡ୍ୟାନ୍ସ କରୁଛି ଆଉ ସେ ବହୁତ। ଭଲ ରୋଷେଇ ବି କରିଚି, କରିଥିଲା ଗୋଟେ ଯୋଉ। ଆ ପନିର୍ ବଟର ମସଲା ଆଉ ପରଟା। ତା ସହିତ ଗୋଟେ ଛତୁର ଗୋଟେ କଣ ଗୋଟେ ଭଜା ଟେ କରିଥିଲା ଛତୁ ଭଜା ଯୋଉ କର। ଆଉ ଗୋଟେ ଯୋଉ କରିଥିଲା ମସଲା ଯୋଉ କୋଲ୍ଡ ଡ୍ରିଙ୍କସ୍ ର। ସେଟା କରିଥିଲା। ବଢିଆ ଲାଗୁଥିଲା କିନ୍ତୁ ସ ତାର ସବୁ ତାର ହାଇଲାଇଟ ରହିଲା ସିଏ ବି ପାଇଲା ମାନେ। ଏଁ ତାର ଖାଇବାକୁ ସମସ୍ତେ ମାନେ ପସନ୍ଦ କଲେ। ତାକୁ ମେଡ଼ାଲ ବି ଦେଲେ ପିନ୍ଧେଇଲେ ଆଉ। ଆଁ ତାଙ୍କ ଟିମ୍ ମାନେ ତାଙ୍କ ଗ୍ରୁପରେ। ସିଏ ମାନେ ବହୁତ ଭଲ ଡ୍ୟାନ୍ସ କରୁଛି ବହୁତ ଭଲ ମାନେ ସବୁ କାମ ବି କରୁଛି ଗେ ମାନେ ଖେଳବି ବହୁତ ବଢିଆ ଖେଳୁଛି ସବୁଥିରେ ମାନେ ସବୁ ଖେଳ ଜିତୁଛି ବି। ଆଉ ଆଙ୍କ ଟିମରେ ଦେଖିଥିବ ଏ ଯୋଉ ଦଊନୀ ଯଉ ସିରିଲ ଟା ତା ନା କଣ ତ ଏ ଯଉ ହଁ ଥି ସାତ ଜନ୍ମରେ ସିରିଏଲ୍ଟା ମ ସେଇ ସେଇ ସିରିଏଲ ର ଯଉ ଅଲିଭା ବୋଲି ଗୋଟେ ଝିଅଟେ ସେଇ ସିଏ ବି ମାନେ ବହୁତ ବଢ଼ିଆ ତାଙ୍କ ଗ୍ରୁପର ସିଏ ହିଁ ପୁରା ନମ୍ବର ୱାନ୍ ହେଇକି ବାହାରୁଛି। ମାନେ ସେ ବହୁତ ବଢିଆ ଡ୍ୟାନ୍ସ କରୁଛି ଗୀତ ସେ କିନ୍ତୁ ବହୁତ ବଢିଆ ଗାଉଛି। ତା ଗୀତ ପାଇଁକା ତାକୁ ଗୋଟେ ଆୱାର୍ଡ଼ ମିଳିଥିଲା ଆଉ ସେ ମାନେ ଖାଇବାରେ ବନେଇଥିଲା ଚୂଡ଼ା କଦମ୍ବା ସେଇଟା ମାନେ ବହୁତ ମାନେ ଫେମସ ଜାଣିଥିବ ତ ଚୂଡ଼ା କଦମ୍ବା ଆଉ ହଉଛି ଯୋଉ ପୁରୀର ଅବଡା ଭିତ ଭିତରୁ ଗୋଟେ ଅ ମାନେ ବହୁତହି ବଢିଆ ଚୁଡାକଦମା ବାଡିଆ ଡାଲମା। ସେଟା ବି ବଢିଆ ଦ ବନେଇଥିଲା। ସେ ପୁରା ମାନେ ତାଙ୍କ ଗ୍ରୁପ୍ର ମାନେ ସିଏ ପୁରା ଇଏରେ ଥିଲା। ଅଁ ପୁରା ଇଏରେ ମାନେ ତାକୁ ପୁରା ଖାଇବା ତା ବହୁତ ପସ ପସନ୍ଦ ଆସିଥିଲା ତାକୁ ବି ମାନେ ଆୱାର୍ଡ଼ ଦେଇଥିଲେ କି ଏ ବହୁତ ବଢିଆ ବନେଇଛି ମାନେ ସେ ଖାଇବାଟା ମାନେ ସମସ୍ତଙ୍କୁ ବହୁତ ଭଲ ଲାଗେ। ମାନେ ତମେ ପୁରୀ ଯାଉଥିବ ଅବଡା ଖାଇଲା ଭିତରେ ସେଇଠୁ ଚୁଡା କଦମ୍ବାକୁ ବାଡିଆ ଡ଼ାଲମା କେତେ ବଢିଆ ଟେଷ୍ଟ। ମାନେ ତାର ସ୍ଵାଦ ସ୍ଵାଦ ଅଛି। ତୁମେ ଖାଇଥିବ ବୋଧେ ପୁରୀ ଯାଇଥିଲା ବେଳେ?
ହଁ ମୁଁ ପୁରୀ ଯାଇଚି ତ ମୋର ତ ଠିକସେ ମନେ ପଡୁନି ମାନେ ଅବଡା ଖାଏତ ସେଥିରେ ବି ମାନେ ଖାଇ ଦେଇଥିବି ମାନେ ମୁଁ ଜାଣିିନଥିଲି ତା ନାଟା ଚୁଡ଼ାକ ଚୁଡା କଦମ୍ବା ବୋଲି ଆଉ ଏବେ ମୁଁ ଜାଣୁଛି ଆଉ ମୁଁ ନିଶ୍ଚିନ୍ତ ମାନେ ସେଇଟା ଦେଖିବି ତାର ରେସିି ପିଟା ଯଦି କିଏ ଜାଣିଥିବେ ମତେ କହିବେ ନହେଲେ ନାହିଁ ମତେ ଟିକେ ମୁଁ ନହଲେ ଦେଖି ଦେଖିକି ଟିଭିରୁ ଦେଖିକି ବି ସେଟା କରିବି ଘରେ ଚେଷ୍ଟା କରିବି ସେମିତି ତ ଆଉ ଆମେ ପୁରା ମାନେ ଠାକୁରଙ୍କ ପ୍ରସାଦ ଯେହେତୁ ସେଟା ଶ୍ରୀମନ୍ଦିରରେ ହୁଏ ତ ସେଟା ମ ମାନେ ସେଟା ଗୋଟେ ଅଲଗା ସେ ସ୍ଵାଦଟା ଆଉ କୋଉଠି ବି କରିହବନି କି ଆମେ ପାରିବାନି। କିନ୍ତୁ ଆମେ ଚେଷ୍ଟା କରିବା ମାନେ ସେମିତି ନ ହେଇପାରୁ କିନ୍ତୁ ଅଖା ମାନେ ଚୁଡ଼ା କଦମ୍ବାଟା ଟିକେ ହଉ କରିବୁ ଆଉ।
ସେଇ ପରିକା ତ ହବ ଆଉ ସେଇ ପରିକା ଟିକେ ଚେଷ୍ଟା କଲେ ହବ ମାନେ ମାନେ ସା ମାନେ ପୁରୀ ଅବଡା ଷାଠିଏ ପଉଟି ଭୋଗ କାହାକୁ ନ ଖାଇବାକୁ ଭଲ ଲାଗେ। ତା ଭିତରୁ କିନ୍ତୁ ଏଇଟା ଗୋଟେ ଏମିତି ଭୋଗ କ୍ଷୀରିଟା ତ ସମସ୍ତଙ୍କୁ ଆମକୁ ଭଲ ଲାଗେ ଜଣିଥିବ ଚୁଡା ମାନେ ପୁରୀ ଆମେ ଯେତେଳେ ଯାଉଥାଉୁ ଷାଠିଏ ଭୋଗ ମାନେ ପ୍ରସାଦ ମହାପ୍ରସାଦ ଖାଇଲା ଭିତରେ ସମସ୍ତେ ପ୍ରାୟ ଖ୍ଷୀରିକି ଟିକେ ଖୋଜନ୍ତି ଖ୍ଷିରିଟା ଖାଇବା ପାଇଁ। ତାସହିତ ଯଉ ଚୁଡ଼ା କଦମ୍ବା ଆଉ ବାଡ଼ିଆ ଡାଲମାଟା ଏଟା ଟିକେ ବହୁତ ହିଁ ମାନେ ବଢିଆ ଛୁଙ୍କ ଯୋଉ ଦିଆହେଇଥିବ ଭୃସଙ୍ଗ ପତ୍ରରେ ଅଦା ଛେଚା ପକେଇକି ଯଉ ଛୁଙ୍କ ଦିଆ ହେଇଥିବ ତା ଛୁଙ୍କଟା ହିଁ ବହୁତ ବଢିଆ ଟେଷ୍ଟ ଲାଗିବ ମାନେ ବହୁତ ସ୍ଵାଦ ଲାଗେ ସେଇଟାରେ। ଆଉ ଆତ୍ମା ଶାନ୍ତି ହେଇଯାଏ ସେଇଟା ଖାଇଲା ମାତ୍ରେକେ। ଯାହା ହେଲେ ପୁରୀରେ ଖାଉଛ ନା ଜଗନ୍ନାଥଙ୍କ ଅବଢା ଜିନିଷ ଆତ୍ମା ହିଁ ଶାନ୍ତି ହେଇ ଯଉ ସେଟା ଖାଇଲା ବତିରେ ଆଉ ତମେ ଆଉ ସେ ଶୋ କିଛି ଦେଖୁଛ ନା ନାଇଁ ଟିଭିରେ ରଜ କୁଇନର ଯୋଉ ଚାଲିଛି ପ୍ରୋଗ୍ରାମ?
ହଁ ମୁଁ ତ ସବୁବେଳେ ରଜ ଟିମ୍ର ପ୍ରୋଗ୍ରାମ୍ଟା ଦେଖେ ମାନେ ଟାଇମ୍ ହବ ମାନେ ମୁଁ ଟିଭି ଆଗରେ କେମି ତ ଆଉ ରଜ କେମିତି ଆପଣ ଦେଖଥିବେ ଜଜେସ୍ ମାନେ ଯୋଉ ସବୁ ମାନେ ପ୍ର୍ନ ସ୍ନ, ପଚାରୁଛନ୍ତି ଜଣ ଜଣକୁ ଆସୁଛି, ଏମିତି କିି ଜଣଙ୍କୁ ଦୁଇ କ ପଣିକ୍ଷା ବି ଦି ଆଡୁ ଦେଖିଦେଲୁ ଫାଷ୍ଟ୍। ଦୁଇ ପଞ୍ଚା କେତେ ସେ ପଚାରିଥିଲେ ଜଣେ କହିପାରିନଥିଲେ। ତ ଏମ୍ତି ଆଉ ତାପରେ ସେଠି ଦୋଳି ସଜେଇକି ମାନେ ଛୋ ଦେ ଛୁଆ ମାନେ ତା ଯୋଉ ଗ୍ରୁପ୍ ହେଇଯାଇଛନ୍ତି ନା ସମସ୍ତେ ଚାରି ପାଞ୍ଚଟା ଗ୍ରୁପ୍ ବିଉ ସେଇ ଗ୍ରୁପ୍ ରେ ହୋଉଛି ଦୋଳି ମାନେ ସଜେଇବା ପାଇଁ, ସମସ୍ତେ ଛୋଟ ବଡ ସମସ୍ତେ ସଜେଇ ସଜେଇବୁ ଆଉ ପୁଣି ଜଣ କୁ ଜଣ ସସଙ୍ଗେ ସଜେଇ ସାରିଲା ପରେ ସେ ଦୋଳି ରେ ବସେଇକି ଝୁଲେଇବୁ। ଆଉ ତାପରେ ହୋଉଛି ଯେ ମୁ ଲଗେଇବା ପାଇଁ ତମେ ସାଙ୍ଗେ ସାଙ୍ଗେ ପାଞ୍ଚ ମିଣ୍ଟି ଶିକ୍ଷେଇବେ କିନ୍ତୁ ଭଲସେ ପୁରା ମେହେନ୍ଦୀ ଲଗେଇବେ। ଆଉ ମେହେ ଲଗେଇ ସାରିଲା ପରେ କହିବେ ଆପଣ ହାତ ସମସ୍ତଙ୍କୁ ଜଣ ଜଣ କି ପୁରା ଦେଖ ସିଏ ହିଁ ମଜା। ଆରେ ସେ ମାନେ ଭଲ ମେହେନ୍ଦୀ ହେଇଯିବ, ଅଳ୍ପ ସମୟରେ ବି ମେହେନ୍ଦୀ କରି ସେ କରିକି ଦେଖିବ ଆଉ ଯେତିକି ଝୋଟି ବି ଦେଇଥିଲି ତ ଝୋଟି ଟା ଆ ବଢିଆ ସେମାନେ ପକେଇଥିଲେ ପୁରା ସେଠି ଦେଖିବେ ମାନେ ଗୋଟେ କଣ ଚତନ ପଳ ସେ ମ ସମସ୍ତଙ୍କର ର ବହୁତ ବଢି଼ଆ ବ ସମୟରେ ଆଉ ଗୋଟେ ଦେଇଥିଲେ ମାନେ ଚୁଟି କେମିତି କୁଣ୍ଡେଇବେ ମାନେ ଗୋଟେ ଟାସ୍କ ଦେଇଥିଲେ ତ ସେ କେତେ ବଢିଆ ଲାଗିଥିଲା। ଆଉ ସବୁ ବଡିଆ ହେଇଥିଲା। ଆଉ ଆପଣ ଦେଖିଥିଲେ ଯୋଉ ସଜବାଜ ଟାସ୍କ ଟା?
ନାଇଁ ସେ ସେତେବେଳକୁ ମୁଁ ସଜବାଜ ଦେଖିନି ଆମ ଟିଭିରେ ତ ନଥିଲା ମାନେ ହଁ ପଇସା ସରିଜାଇଥିଲା ଟିଭିରେ ଆଉ ମୁଁ ଏଇଟା ଦେଖି ପାରିନଥିଲି। ଆଉ ସେ ଯୋଗୁ ଏବେ ଯୋଉ ଗୋଟେ ହେଇଥିଲା ଗୋଟେ ଆରିସା ପିଠା ଯୋଉ କରିଥିଲେ ନା କଣ ସେଇଟା ମାନେ ସମସ୍ତଙ୍କୁ ମାନେ ବୋହୁତ୍ ହି ବଢିଆ ଲାଗିଥିଲା। ଆଉ ତମକୁ ଆରିସା ପିଠା କରିଆସିଛି? ଆମ ଘରେ ତ ମାନେ ଆରିସା ପିଠା ହୁଏ ଯେ ଅ ମାନେ ବୋହୁତ୍ ବଢି଼ଆ ଲାଗେ। କେତେବେଳେ ହୁଏ କେତେବେଳେ ବାହାରୁ କିଣି ଆଣନ୍ତି। ବାହାରୁ ଯୋଉଟା କିଣା ହେଇକି ଆସେ ମାନେ ଏଇଟା ମାନେ ବୋହୁତ୍ ମାନେ ଘିଅ ଦିଆହେଇଥାଏ ଯେ ମାନେ ତେଲ ମାନେ ପୁରା ବୋହି ହିଁ ପଡ଼ୁଥିବ ଉପରେ ଆଉ ଏଇଟା ମାନେ ଦି ତିନିଟା ପେପର ନ ପକେଇ ରଖିଲେ ହବନି ତଥାପି ସେ ପେପର ପକାଇଥାଏ, ସେ ପେପର ମାନେ ପୁରା ତେଲରେ ମାନେ ସେ ଜୁଡ୍ ଜୁଡ଼ୁ ହୋଉଥିବ। ମାନେ ବାହାର ଜିନ୍ଷ ନା ଯାହା ହେଲେ ଘରେ ତିଆରି କଲେ ଆମେ କମ୍ ତେଲରେ ହୋଉ କି ଘିଅ ହୋଉ, ଯୋଉଥିରେ ହୋଉ କମ୍ ରେ ଆମେ କରିବା ଖାଇବା। ତା ତେଲ ଟା ବି ଆମ ମାନେ ଭଲ ନୁହଁ ନା ବେଶୀ। ଆଉ, ଆଉ ଗୋଟେ ଦେଖିଛ ଆଉ ଗୋଟେ ଯୋଉ ଗାଇଥିଲେ ତାଙ୍କ ଯୋଉ, ଗୋଟେ ଦଳ ହେଇକି ଗୋଟେ ଗୀତଟେ ଗାଇଥିଲେ। ସେଟା ବି ମାନେ ବୋହୁତ୍ ବଢ଼ିଆ ଥିଲା, ସେ ଗୀତଟା ଆଉ ଯୋଉ ଦେଖିଥିବ ଏବେ ଯୋଉ ଜିକେ କୋ, ଜିକେ ର ପ୍ରଶ୍ନ ପଚରା ହେଉଥିଲା। ସେଥିରୁ ମାନେ ବହୁତ ବଢି଼ଆ ବି ପିଲାମାନେ ସବୁ ଉତ୍ତର ଦେଇଥିଲେ ସବୁ ସେ ଜିକେ ପ୍ରଶ୍ନର ଆଉ ଯଉ ଦେଖିଥିବ ଅ ଏବେ ଯଉ ଗୋଟେ କରାହେଇଥିଲା କିଦି ଦିଆ ହେଇଥିଲା ସମସ୍ତଙ୍କୁ ଗୋଟେ ଶାଢ଼ୀ ପିନ୍ଧିବା ପାଇଁକା ସବୁ ଦେଖି ଥିବ ତାଙ୍କ ଯୋଉ ସିରେଲ ଯୋଡି଼ ସେଇ ପୁଅ ପିଲା ମାନଙ୍କୁ ସବୁ ଦିଆଇଥିଲା ହିରୋ ମାନଙ୍କୁ ସବୁ ଶାଢୀ ପିନ୍ଧିବା ପାଇଁ ତା ଙ୍କ ହିରୋଇନ୍ ମାନେ ହିଁ ତାଙ୍କୁ ଶାଢ଼ୀ ପିନ୍ଧାଇବେ। ତ ଶାଢୀ ପିନ୍ଧି ଦେଖୁଥିବ ସେଟାରେ କେତେ ମାନେ ମଜା ମସ୍ତି ଥିଲା ଆଉ ଏବେ ବି ଗୋଟେ ରିସେଣ୍ଟଲି ମାନେ ଯାଇଛି ବନେ ଏବେ ଗୋଟେ ମାନେ ଅ- ଏଇ ଶନିବାରରେ ନା ରବିବାର ଦିନର ଗୋଟେ ମାନେ ଏପିସୋଡ଼ଟେ ସେ ଏପିସୋଡ଼ରେ ମାନେ ହିରୋ ମାନଙ୍କ ଆଖି ବନ୍ଦ କରାହେବ ସେମାନ ତାଙ୍କ ହିରୋଇନ ମାନଙ୍କର ମାନେ ଖାଲି ଆଙ୍ଗୁଠି ଛୁଇଁକି ଜାଣିବେ ଯେ ସେ ତାଙ୍କର ହିରୋଇନ କି ନାହିଁ। ଅ ତ ସେଇମାନେ ଆଙ୍ଗୁଠି ଛୁଇଁକି ଜାଣିଲା ଭିତରେ ସେ କେବଳ ଜଣେ ହିଁ କେବଳ ଅ ତାଙ୍କ ହିରୋଇନ୍ କୁ ଚିହ୍ନି ପାରିଲେ ସେ ଯେଉଁ ସାତ ଜନ୍ମ ସିରେଲ ର ମ- ସାତ ଯାତ ଜନ୍ମର ସିଏ ହିଁ କେବଳ ତାଙ୍କ ଆଙ୍ଗୁଠି ଛୁଇଁ କି ତାଙ୍କ ଜାଣିପାଇଲେ ତାପରେ ପଛରେ କହିଲେ କି ମୁଁ କେମିତି ଜାଣିପାରିଲି ନା ସେ ନଖ ତାଙ୍କର ଜମା ନାହିଁ ସେ ନଖ ସବୁ ଚୋବେଇ ଖାଇ ଦଉଛନ୍ତି ତ ସେଥିପାଇଁ ସେ ତାଙ୍କୁ ଚିହ୍ନି ପାଇଲେ ଆଉ ତାପରେ ଏପଟେ ଯଉ ଅ -ଯଉ କଣ ତୁ ଖରା ମୁ ଛାଇ ଯୋଉ ସିରେଲ୍ ର ଅଁ ଯୋଉ ଏ ଯେ ମାନି ନା ଓ ଏ ଯେ ମାନି ସେମାନେ ପୁରା ରାଗ ତାଙ୍କର ମାନେ ପୁରା ଶହେ ଶହେରେ ମାନେ ସେ କଣ ପାଇଁ ମୋତେ ଚିହ୍ନିପାଇଲାନି ମୁଁ ତମ ସହିତ ତିନି ବର୍ଷ ହେଲାଣି ସିରେଲ୍ କଲିଣି ମତେ ଚିହ୍ନି ପାରୁନ ମୋ ଆଙ୍ଗୁୁଠି ଟା ଜାଣିକି ମୁଁ ହିରୋଇନ କି ନାଇଁ ଆ ଏଠୁ ଆ ଯଉ ଏଠି ବହୁତ କମେଡିଆ ସେଇଠୁ ସେ ଯିଏ ଯାହାର ମାନେ ମାନେ ଧରିଥିଲେ ଯେଉଁ ହିରୋଇନ୍ ମାନଙ୍କର ଯିଏ ଏ ହାତ ଧରିକି ମାନେ ଚଏସ୍ କରିଥିଲେ। ପସନ୍ଦ କରିଥିଲେ ଯେଉଁମାନଙ୍କୁ ସେମାନେ ତାଙ୍କୁ ଧରିକିନା ନାଚିଲେ ଏ ଏପଟେ କିନ୍ତୁ ମାନେ ମାନିନି ଯିଏ ସେ ମାନେ ଏଜେ ର ମାନେ ଗୋଟେ ଭିଡ଼ିଓଟେଏ ବନଉଛନ୍ତି। ଏ କଣ ନା ତମେ କଣ ପାଇଁ ମତେ ଛୁଇଁକି ଜାଣିପାରିଲନି ସେଇ ରାଗରେ ସେମାନେ ତାଙ୍କୁ ଏମିତିକିନା କହୁଛନ୍ତି ଆଉ
ହଁ ତ ସେଇଟା ତ ଦେଖିବାକୁ ବହୁତ ବଢିଆ ଲାଗେ କାରଣ ସେଟା ଗୋଟେ ଗୋଟେ ଏପିସୋଡରେ ମାନେ ମଜାମସ୍ତି ନହେଲେ ଯଦି ଖାଲି ମାନେ ସେ କଣ ରଜ କ୍ୱିନ ଅଡିଶନ କୋଶ୍ଚିନ ପଚାରୁଥିଲେ ସିଏ ଉତ୍ତର ଦେଇଉଥିବେ ଏମିତି କଲେ ତାଉ ମଜା ଆସିବନି ଆଉ ଏମିତି କଲେ ହିଁ ଦେଖିବାକୁ ମଜା ଆସିବ। ଆଉ ରଜ କ୍ୱିନରେ ସବୁଠୁ ହେଲା ମାନେ ଯୋଉ ଗୋବର ଘଷି ଘଷି ଯୋଉ ଦିନ ପାରୁଥିଲେ ମାନେ ସବୁ ପ୍ରତିଯୋଗୀ ମାନଙ୍କୁ ଦିଆଯାଇଥିଲା ଗୋବର ଘଷି ପାରିକି ମାନେ ଶୁଖେଇବେ। ଆଉ ଯେମିତି ମାନେ ଆଉ ଯୋଉ ପରମ୍ପରା ଟା ସବୁ ମାନେ ପୂର୍ବ କାଳରେ ଅଛି। ପୁରି ଯାଉଛି ସେଇଟା ମାନେ ଟିଭି ଦେଖି ମାନେ ଏଇ ଯୋଉ ଓଡିଶନ ମାଧ୍ୟମରେ ସେ କେମିତି ଶୋ କରିବେ ବୋଲି ଆଉ ଏବେ ମୁଁ ଟିକେ ରହୁଛି ଆପଣଙ୍କୁ ପରେ କଲ କରିବି।
ହଁ ହଁ